ଲ ହଁଲୋ ଦିଟା ହିଁ ଖାଉଚୁ?
ହଁ ମାମାଙ୍କର ଔଷଧ ସେଟା ସରିଯାଇଛି।
ମୁଁ ବି ଆଗରୁ ଦିଟା ଖଉଥିଲି ନା ଏବେ କିନ୍ତୁ ଏବେକା ରୁଟି କୁ ତିନିଟା ଖାଉଛି ଆଗରୁ ଦିଟା ରୁଟି ଖାଉଥିଲି।
ହୁଁ ହୁଁ।
ହୁଁ।
ଓହଁ ଏବେ ରୁଟି କହୁଛୁ ଯେ ମତେ ରୁଟି ଇଚ୍ଛା ହଉଚି ଲୋ ଖାଇବାକୁ ଘରକୁ ଗଲେ ମୁଁ ରୁ ରୁଟି ଖାଉଛି ଘରକୁ ଗଲେ ରୁଟି ଖାଉଛି।
ଆମର ଡେଲି ରୁଟି। ଏଇଟା ଟିକେ ବୁତୁରେଇଦେ ଏଟା ଟିକେ ବୁତୁରେଇଦେ ଖାଲି ଟିକେ ଧୋଇ ଦେଇକି ଏଇଟା ଟିକେ ଉଠିଯାଆନ୍ତୁ ଖାଇବି। ହୁଁ ହେମ ଡାଇବେଟିସ ଟା ଆଗ ଭୁଲିଗଲ ହଁ।
ହୁଁ ଉଁ।
ହଁହଁ କଣ ହବ?
ସୁମି ସ୍କୁୁଟି ଶିଖିଲୁଣି ନା ନାଇଁ।
ନାଇଁ ନାଇଁ ଶିଖିନି।
ହଁ ହଁ।
ହୁଁ। କଣ କ ହଁ ଆଉ କଣ କହୁଛୁ କହ। ପଡ ମର ମାଇ ନାଇ ପା ଲଳଛ ହଁ
ସ୍କୁଟି ଟିକେ ଶିଖିଶ୍ ମମି।
ହଁ ଶିଖିବି ନା ଭାବୁଛି ଶିଖିବି ବୋଲି ପର
ଶିଖିଦେ ଶିଖିଦେ।
ଭାବୁଛି ଶିଖେଇ ଶିଖ ବୋଲି ହଉନି ଗୋଟା। କିଏ ଶିଖେଇଦବଲ ମତେ ଏବେ ତ ଆହୁରି ବର୍ଷା।
ହଁ ବର୍ଷା ଟିକେ ଯାଅ ସାତ ଯାଏ ବର୍ଷା ଅଛି ପରା।
ହଁ ପରେ ସାତ ଆଜି ରବିବାର କିଲ ହଁ ଆଜି ରବିବାର ହେଲା। ଏହେ କେତ ବାହାର କରଚି। ମା ଆଇଲେ ଛଅଟା ଛୋଟା ବେଳେ ପଳଥିଲଥିଲେ। ମୋର ମୋର ସିରିଏଲ ଦେଖିଲା ଟା ସରିଗଲା ନାଗିନ।
ନାଗିିନ କଲ୍ୟାଣୀ ତ ନାଗିିନ ପାଇଁ ପାଗଳ।
ମୁଁ ବି ମଁ ଆଗରୁ ମୋ ଆଗରୁ ସେ ଏବେ ନାହିଁ। ଆ ଦେଖୁଛି ପୁରୁରା ବହୁତ ହୁଆନ ର।
ହୁଁ।
ଲଗେଇକି ଟିଭି ଏ ବି ଦେଖିବି। ବ ହ।
କୁହଉ କୁହ କୁହ।
କଣ କହିବ। ଜି ସେନେମା ଲଗେଇଲି। ସିନେମାରେ କିଛି ଦଉନି ଜି ସିନେମାରେ ହଁ ସିନେମାରେ ଆଜି ଭଲ ଫିଲ୍ମ ଟେ ଦବ ବୋଲି ଦେଖଉଥିଲା ହଁ ହଁ ହଁ। ଶିଲାବତି ଶିଲାବତି।
ତି।
ସିଲା ବତି ଦ ଘାଟି କୁଇନ ତ ଘାଟି କୁଇନ ହଁ।
ଏ ଆଟଟା ବେଳେ ଦେବେ ନା।
ହଁ ହଁ ହଁ ଦେଲାଣି ଦେ
ମୁଁ କେମିତି ଜାଣିଲି କ ତ ମୋ ମାମୁଁ ଘରେ ଥିଲି ତ ମୁଁ ଜାଣି ଦେଇେଇଥିଲି। ଦେଖିଥିଲି ତ ସିଲାବତୀ ଦେବ ବୋଲି।
ହୁଁ। ହିନ୍ଦୀ ହିନ୍ଦୀ।
ସୁମି ତୁ ଭୂତ ଫିଲ୍ମ ଦେଖିଲେ ଡରୁଛୁ କି ନାଇଁ।
ମତେ ମଜା ଲାଗୁଚେ ମତେ ବହୁତିି। ମୁଁ ସେଇଟା ଏକ ମତେ ବେଶୀ ଇଚ୍ଛା।
ନାଇଁଲୋ ମୁଁ ଭୂତ ଫିଲିମ ଦିନରେ ହଉ ରାତିରେ ହଉ ମୁଁ ଡରୁଚି। ସେ ଦିନରେ ଦେଖିଥିବି ରାତି ସାରା ଭାବୁଥିବି ଜର ହବ ହେଇପାରିବନି।
ମତେ ରାତି ବାରଟା ଜାଣ ଭୂତ ଫିଲ୍ମ ଦେଖିଲେ ମୁଁ ଦେଖ ମତେ ସେତେ ଭଲ ଲାଗୁଚି।
ହ
ମୁଁ ଆଗରୁ ବେଶୀ ଦେଖୁଥିଲି ଏବେଟେ କଣ କରିଚି ଆହୁରି ଗାଳି କରିବାର ଆଉ। ଗାଳି କରିବାର ମତେ ଆଙ୍କର ଖାଲି ଯେତେବେଳେ ଅଇଲେ ଭୁତ ଫିଲିମ ଯାକ ଦେଖୁଚୁ।
ଆଉ କଣ?
ଆଉ ତୋ ରୁମ୍ ମେଟସ୍ କିଏ କିଏ ଅଛନ୍ତି?
ଅଛୁ ଆମେ ଦି ଜଣ ଅଛୁ ନା ଆଉ ଗାଁକୁୁ ଯାଇଚନ୍ତି।
ହୁଁ ହୁଁ କିଏ କଁ କରୁଚି ଲୋ ତମ ରୁମ୍ ମେଟସ୍ କିଏ କଣ କରୁଚନ୍ତି?
ହଁ ଜଣେ ସେ ଯୋଉ ଇଏ ସତ୍ୟସାଇ ରୋଡ ପଟେ ସେ ଯୋଉ ମେକଡୋନାଲ୍ଡ ନାଇଁ କିଲୋ କାଫେ?
ମେକଡୋ କନ୍ଧମାଳରେ ମେକଡୋନାଲ୍ଡ ଅଛି କି? କନ୍ଧମାଳରେ ମେକଡୋନାଲ୍ଡ ବି ଅଛି? ଅ କନ୍ଧମାଳରେ ନାଇଁ ନାଇଁ ଆମ ଫୁଲବାଣୀରେ ଏଇଠେ ମେକଡୋନାଲ୍ଡ ଅଛି?
ହଁ ସତ୍ୟସାଇ ରୋଡରେ ଅଛି ସେଇରେ ସେ ଅରବିନ୍ଦ ସ୍କୁଲ ପାଖେରେ ନା କଣ।
ମେକଡୋନା ବାପରେ ହଁ।
ସେଠୁକୁ ଜଣେ ଯାଉଚି ଆଉ ସିଏ ତାକୁ ଦିନକୁ ଦୁଇ ଶୁଣ ତାକୁ ଦିନୁକୁ ଦୁଇଶଟା କରିବା ପାଇଁ ଦିଆହେଇଚି ସେ ଦୁଇଶଟା ସେ ଦୁଇ ଘଣ୍ଟା କରୁ କି ତିନି ଘଣ୍ଟା କରୁ କି ଚାରି ଘଣ୍ଟା କରୁ କି ଘଣ୍ଟାକରେ ସାରୁ। ସିଏ ଯେତିକି କରି ସାରିବ ଆସିବ ମାସୁକୁ ଚାର୍ ହଜାର ଦଉଚନ୍ତି।
ଓହୋ ଦିନକୁ ଦୁଇଶଟା ମାନେ?
ଦିନୁକୁ ଦୁଇଶଟା ମୋମୋ କରାହବ ଆମିଷ ଆଉ ସାଧା।
ହୁଁ ହୁଁ।
କାଫେଟା ନା ସେଇଟା।
ହୁଁ ହୁଁ। ଓ ମୋମୋସ୍
ଆଉ ଆଉ ଜଣେ ହଁ ଜାଣି ନଥିଲା ଯାଇକି ଫାଷ୍ଟ ଶିଖଉଚନ୍ତି ନା କେତେ ଦିନ।
ହୁଁ ହୁଁ।
ତାପରେ କଣ କୁହ ତ ଆଉ ଜଣେ ଯାଉଚି ଏପଟେ ନାରାୟଣୀ ପଟେ ଗୋଟେ ଗାରମେଣ୍ଟ ଅଛି ରାମକୃଷ୍ଣ ଗାରମେଣ୍ଟ ଅଛି।
ହୁଁ।
କୁ ସେଠୁକୁ ଆଉ ଜଣେ ଯାଉଚି ଆଉ।
କେତେ ସଖାଳ ନଅରୁ ରାତି ନଅ।
ହଁ ଲୋ ହେତିକି ଯାଉଚି ଚାର୍ ହଜାର ପାଁଶ କେତେ ପାଉଚି ଆଉ।
ହୁଁ। ଓହୋ ଏମତି।
କଣ କରିବା ଯାହା ବି ଟିକେ ପଇସା ପାଇବେ ବୋଲିକି ହେତିକି ଟାଇମ୍ ଖଟିବାକୁ ପଡୁଚି ଆଉ କଣ।
ହୁଁ।
ଆଉ ଘରେ ବଇଥିଲେ କିଏ ଦେବେ କି ସେଇଟା ପାଇଁ କରିବା କଥା ଆଉ।
ହୁଁ। ହଁ ଚାଲ।
ଆଉ କଣ କ। ଗାଁକୁ ଯାଇଥିଲୁ କେମିତି କଣ ଉଟ୍ ଯାଏ।
ମାମୁଁ ଘରୁକୁ ଯାଇଥିଲି ଯେ କୋ ଯାଇଥିଲି ଯେ ଆଉ ସେ ପୁଚାର ନାଇଁ ସେ ଯୋଉ ପ୍ରକାର ବର୍ଷା ଦିନ ରାତି ଟି କିଏ ବି ଛାଡୁନଥିଲା।
କେବେ ଯାଇଥିଲୁ ଏବେ ଯୋଉ
ହଁ ଲୋ ଏବେ ଯାଇଥିଲି ଏବେ ଆଁ କାଲି ଆସିଲି ବା ଯାଇଥିଲି ଯେ ହାଲୋ।
ହଁ ହଁ ହଁ ହଁ।
ଯାଇନ୍ ଯାଇନ୍ ଯାଇଥିଲି ଯେ କାଲି ଆସିଲି।
ହୁଁ ହୁଁ ଓହୋ ଭଲ କଥା। ହୁଁ ବର୍ଷା ତ ପ୍ରବଳ ହଉଚି। ଦେଖିଛୁ କି ନାଇଁ ଡାକ୍ ପାଲା ଏପଟେ ସବୁ ଖାଲି କେମିତି ବାହା ଖାଲି ମୋବାଇଲ୍ ରେ ସେଇଟା ଖାଲି ଘନ ଘନ ଆଉଚି ମୋର।
ହଁ ଲୋ।
ମୁଁ ମୋବାଇଲ ଖୋଲିଲେ ସେ ଜାଗାକୁ ଆଉଚି। ଏତେ ବର୍ଷା ଏତେ ଦିନ ହେଲାଣି ଟିକେ ବି ଛାଡୁନି ନାଇଁ କି ଏବେ ଛାଡିଛି ମୋ ଟିକେ ବର୍ଷା।
ଏବେ ଟିକେ ଛାଡିଛି ଟିକେ।
ହୁଁ କାଲି ରାତିରୁ ବର୍ଷା ହେଲାନି କି?
ହଁ ପରାଲୋ ବର୍ଷା ହେଲେ ଏତେ ଜୋର ତ ହଉଚି ରାନି ଖାଇବା।
ହୁଁ।
ଏ ରାନୀ ରାନୀ ଖାଇବା। ପେଟ ବଥା ହଉଚି ନାଇଁ ଲୋ ତାର ପେଟ ବଥା ହଉଚି।
କଣ ପାଇଁ।
ଆ କଣ ପାଇଁ ଆଉ ଜାଣେ କଣ ପାଇଁ କଣ ପାଇଁ ଜାଣେ।
ହଁ ଓହୋ।
ହୁଁ କଣ କରିବା ମଣି। ଝିଅ ପିଲା ତ କଷ୍ଟ ପାଇବ।
ହଁ।
କିଏ କଣ କରିପାରିବ କହ।
ଟିକେ ଗରମ ପାଣି ପିଇବାକୁ କହ ଗରମ ପାଣି।
ଗରମ ପାଣି ମୁଁ ପିଉଚି ମତେ କାମ ହିଁ ଦଉନି। ମୁଁ ଗୋଲି ମରିଚ ଖାଇଦଉଚି ଗୋଲି ମରିଚ ଖାଇଦେଉଚି। ତାପରେ ଗୋଲ ମରିଚ ଖାଇସାରିକି ଗରମ ପାଣି ପିଉଚି।
ନହେଲେ ଚାହା ଟିକେ କରିବୁ ଏବେ ତ ଥଣ୍ଡା ଥଣ୍ଡା ଲାଗୁଚି ଶୁଣେ ଚାହା ଟିକେ କରିବାକୁୁ କହିବୁ। ଚାହା କରିବୁ ତାନେ ଗୋଲମରିଚ ଗୁଣ୍ଡ ଅଦା ଟିକେ ଛେଚିକି ପକେଇଲେ ଭଲ ଲାଗିବ।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
ହଁ ଟିକେ ଟିକେ ଟିକେ ପିଇବ ଅଦା। ଅଦା ଛେଚିକି ପକେଇବ ଭଲ ଲାଗିବ ଆଉ ଚିନି ଜାଗାରେ ଯଦି ମହୁ ଚିନି ମହୁ ତ ମିଳିବନି ସେଠି ମତେ ଲାଗୁନି ମହୁ ଥିବ ତମ ପା ତାର ଅଧେ ଚିନି ବ ଅଳ୍ପ ଟିକେ ପକେଇବ ଜଷ୍ଟ।
ହ
ହେରା ଧୀରେ ଧୀରେ ପିଇଲେ ଭଲ ଲାଗିବ। ଗୋଲମରିଚ କଣ?
କଣ କଥା ହେଇ ଏ ଦୋକାନରେ ନାଇଁ କିିଲ ପାଞ୍ଚ ଟଙ୍କା ଦଶ ଟଙ୍କା ଦେଲେ ମିଳି ଯାଉଚି।
ଓହୋ ଦୁକାନ ପାଖରେ ଅଛି କି?
ହୁଁ।
ହୁଁ ହୁଁ କୋଉଠି ଅଛି ଲୋ?
ଏଇ ଆମ ଘର ସାଇଡରେ ହିଁ ଦୋକାନ ଅଛି।
ଭଲ।
ହୁଁ ଘର ସାଇଡ ରେ ଦୋକାନ ଗୋଟେ ଥିଲା ହଁ ହେଲେ ଜଲଦି ଯାଅ ଜଲ୍ଦି ଆସ କଣ ଟିକେ ଜଲ୍ଦି ଜଲ୍ଦି ସେ କାମ ଟା ହବ।
ହୁଁ। ସଉଦା ପତ୍ର କେମିତି ଆଣୁଚ?
ଏଇ ଚାନ୍ଦା କରିକି ଆଣୁଚୁ।
ହୁଁ। ବଡ ବିଚାରିନି
ହଁଲୋ ବହୁତ କଷ୍ଟ ରହିବା ପାଇଁ ଥରେ ଥରେ ଇଛା ହଉନି।
ହଁ ମ୍ପରା।
ହଉ ରଖୁଛି ସୋନି ହେଲା ଟାଟା।
ହୁଁ ହୁଁ ହଉ।
ଗୁଡ଼୍ ନାଇଟ୍।